ହଁ ଭାଇ କୁ
କିରେ କଲି କଣ କଲ୍ କରିଥିଲି ଉଠେଇଲୁ ନାଇଁ?
ନାଇଁ ମୁଁ ଟିକେ ବ୍ୟସ୍ତତା ହେଇ ଯାଇଥିଲି ଆଉ
ବ୍ୟସ୍ତ।
ହଁ।
କଣ କୁଆଡେ ଯାଇଥିଲୁ ନା ଶୋଇଥିଲୁ ନା କଣ?
ନାଇଁ କାଲି ଟିକେ ବୁଲିବାକୁ ପଳେଇଥିଲୁ ଆଉ କପିଳାସ ସେଥିଲାଗି।
ଓ ଆଚ୍ଛା ଆଚ୍ଛା କାଲି ବାବାଙ୍କ କଥି ଯାଇଥିଲ।
ହଁ।
ଆଛା ଆଚ୍ଛା କିଏ କିଏ ଯାଇଥିଲ?
ମୋ ର ବାବା ମାମା ପୁଅ ମୁଁ
ଓହୋ କେମିତି ଯାଇଥିଲ?
ଏଇ କାର ରେ
କାର୍ କରି ଯାଇଥିଲ?
ହଁ।
ଓହୋ କଣ କିଛି ମାନସିକ ଫାନସିକ ଥିଲା ନା ଏମିତି ବୁଲିବା ପାଇଁ ଯାଇଥିଲା?
ହଁ ପୁଅର ମାନସିକ ଦବାର ଥିଲା କପିଳାସ ମହାବିନାୟକ ମହାବିନାୟକରେ ରୂପାର ଗୋଟେ କଣ ଆବୁ ଦେଲେ।
ଓହୋ।
ସେଥିଲାଗି ଆଉ ଯାଇଥିଲି ହଁ।
ମୁଁ ମହାବିନାୟକ ଯାଇନି।
ଆଉ ମୁଁ କଣ ଯାଇଥିଲି କି କାଲି ଆମର ଯାଇଥିଲୁ ଆଉ କାଲି ଫାଷ୍ଟ। ପୁଅର ମାନସିକ ଥିଲା ବୋଲି ଯାଇଥିଲୁ ମୁଁ ବି ସେଠିକି ଯାଇନାହିଁ।
ମହାବିନାୟକ ଟା ଆମର ଚଣ୍ଡି ଖୋଲିଲେ ନା କଣ?
ହଁ।
ଓହୋ। ଆଉ ମହାବିନାୟକ କଣ କେମିତି ମନ୍ଦିର କେମିତି ମୁଁ ତ ଯାଇନି ଦେଖିନି?
ବହୁତ ବଡ ମନ୍ଦିର ହେଲା ମାଙ୍କଡ ତ ହେଠି ବହୁତ
ନାଲି ମାଙ୍କ ନୁହେଁ କି?
ହଁ ନାଲି ମାଙ୍କଡ ମୁଁ ଗୋଟେ ଧରିକି ଯାଇଥିଲି ସ୍ପାଇରଟେ ମୁଠୁ ଛଡେଇ ନେଲି
ତାଙ୍କୁ ଶୋଷ ଲାଗୁଛି ଖରାରେ ଆଉ
ଆଉ ଆଣିଲୁ ନାଇଁ ସିଏ ତ ନେଇକି ପଳେଇଲେ ଗଛ ବତରୁ ସଇଲା।
ଓହୋ ମହାବିନାୟାକ ଗୋଟିଏ ମନ୍ଦିର ନା ବହୁତ ଗୁଡଏ ମନ୍ଦିର?
ନାଇଁ ଗୋଟିଏ ମନ୍ଦିର ଆଉ ଗୋଟେ ଛୋଟ ମନ୍ଦିର ଅଛି ସେଠି ଦୁର୍ଗା ଅଛନ୍ତି। ଆଉ ନାଇଁ ସେଇ ଯୋଉ ଖାଲି ହନୁମାନ
ଆଚ୍ଛା ଆଚ୍ଛା ଏଠି କଣ ଭୋଗ ଭୋଗ କେମିତି କଣ ସବୁ ହୁଏ।
ଭୋଗ ସିଏ ସିଆଡେ ବନେଇକି ଦେଇଦ ସ ଯେମିତି ଫେଣି ଉ ଖୁଡା ଏମିତି ସେ ଜରି ପ୍ୟାକିଂ ହେଇଥିବ ଖାଲି ସେଇଠୁ ନବ। ଆଉ ଯାହା ଘରୁ କଦଳୀ ନଢଆ ନେଇଥିବ ଆଉ।
ମ ପ୍ଲେନ୍ ଭୋଗ ଯେମିତି ଭୋଗ ହୁଏ ଆଉ ନା କଣ ଓହୋ।
ଏଠିବି ଏତେ ଦୋକାନ ନାହିଁ ଚାରିଟା ପାଞ୍ଚଟା ଦୋକାନ।
ଓ ଆଚ୍ଛା ଆଚ୍ଛା।
ହଁ।
ଆଉ ସେଠି ମାନେ କଣ ପାହାଡ ଫାହାଡ ଉପରେ ନା ନା ତଳେ?
ନାଇଁ ପାହାଡ଼ ଉପପର୍ ନୁହେଁ ତଳେ ପାହାଡ କ ଅଛି କପିଳା ସରେ ପୁରା ପାହାଡ଼ ଉପରେ
ହଁ କପିଳାସ ତ ମୁଁ ଜାଣିଛି।
ହଁ
ହଁ କପିଳାଶରେ ବା କେତେ ଗୋଟେ ପାହାଚ ଅଛି। ତେରଶହ ବାଉନ ନାଁ କଣ?
ହଁ ତେରଶହ ବାଉନ ପାହାଚ। ତାପରେ ସାତ ଆଠଟା ପାହାଚ ଅଛି। ତାପରେ ଯାଇକି ବ ପୁରା ଲମ୍ବା ଭଳିଆ ଥିବ ତାପରେ ମନ୍ଦିର।
ଓ ଆଚ୍ଛା ଆଚ୍ଛା ତମେ କୋଉଠି ରହୁଥିଲ ପାହାଚ ଚଢ଼ି କି ଗଲ ନା ନା ଲିଫ୍ଟରେ ଗଲ।
ନାଇଁ ପାହାଚ ଚଢ଼ି କି ଗଲୁ। ତେରଶହ ବାଉନ ପାହାଚ।
ହଁ ତେରଶହ ବାଉନ ପାହାଚ ପୁରା ଧଇଁଆ ହେଇଯାଇଥିବ ଚଢ଼ି କି ଆଉ।
କୁହନି ମୋର ମାମା ବସିଲେ ଆଉ ଯାଇପାଇଲେ ନାହିଁ। ଘଣ୍ଟେ ବସିଲୁ ତାପରେ ଫେର୍ ଗଲୁ।
ଓହୋ ଯାହା ହଉ ଯାଇ ଟିକେ ବାବାଙ୍କ ଦର୍ଶନ କରି ଆସିଛ ତ। ମୁଁ ତ ମୁଁ ମୁଁ ମୁଁ ଯାଇ ନାହିଁ ମୁଁ କପିଳାସ ଯାଇ ନାହିଁ। କି ଆମର ମହାବିନାୟକ ମଧ୍ୟ ଯାଇ ନାହିଁ।
ମୁଁ କପିଳାସରେ ସେ ଯୋଉ ଠାକୁରଙ୍କ ଦିହରେ ପୁରା ମୁଣ୍ଡ ମାରିକି ଜୁହାର ହବ। ମୁଣ୍ଡ ମାଇଲେ ସେ ଠାକୁରଙ୍କ ସହିତ ବେଲ ପତ୍ର ମୋ ମୁଣ୍ଡରେ ଲାଗିଗଲା।
ହଁ
ହେଲା ମୁଁ ସେ ବ୍ରାହ୍ମଣଙ୍କୁ ପଚାରିଲି ବ୍ରାହ୍ମଣ କହିଲେ ଭଲ।
ଆ ହେଲା ଆଉ। ଆଉ କେତେବେଳେ ଗଲ ଘରୁ
କାଲି ଗଲୁ ଛଅଟା ଖଣ୍ଡ ବେଳେ।
ସକାଳୁ
ସକାଳ ଛଅଟା ହଁ ସକାଳ ଛଅ ଗଲ। କୁ ପହଞ୍ଚି ଗଲୁ କେତେ ମହାବିିନାୟକରେ ସାଢ଼େ ଦଶଟା ଖଣ୍ଡ ବେଳେ ପହଞ୍ଚିଗଲୁ।
ଓ ହଁ
ସାଢ଼େ ଦଶଟା ତାପରେ ସେଇଠି ବୁଲି ବାଲିକି ବାରଟା ଗୋଟେ ବେଳକୁ ହୁଁ ନାଇଁ ବାରଟା ସାଢ଼େ ବାରଟା ଖଣ୍ଡେ ବେଳେ କପିଳାସ ବାହାରିଲୁ।
ଓହୋ
ହେଟି ଦିର୍ ସକାଳୁ କିଛି ବି ଖାଇନଥିଲୁ। ମହା ବିିନାୟକରେ ମାନସିକ ଥିଲା ତ। ସେଠି ଇଏ ସାରି କି ତାପରେ ସେଠି ପୁରୀ ଆଉ ଘୁଗୁନି ଏମିତି ଖାଇଦେଲୁ ସିଙ୍ଗଡ଼ା ହେରିଆ।
ହୁଁ
ତାପରେ ଗଲୁ କପିଳାସ।
ହଁ ହଁ
ହଁ କପିଳାସ ଯାଇକି ସେଠି ମୋର ତେରଶହ ବାଉନ ପାହାଚ କମ୍ପ୍ଲିଟ୍ ହେଲା ପରେ ଯୋଉ ବାନ୍ତି। କୁହନା କୁହନା।
ଗରମରେ ଗ୍ୟାସ୍ ହେଇଗଲା ନାଁ କଣ?
ହଁ ଗରମରେ ଗ୍ୟାସ୍ ହେଇଗଲା।
ଆଚ୍ଛା ତାପରେ ସେଠି କପିଳାସ ବାବାଙ୍କ ଦର୍ଶନ କଲ ଭୋଗରାଗ କଲ ବୁଲାବୁଲି ଫୋଟ ଫୋଟ ଉଠା ଉଠି ହେଇଥିବ।
ଫଟୋ ଆଉ କିଏ ଉଠଉଛି? ଗୋଟେ କାନ୍ତେ ତ ଫଟୋ ଉଠେଇଚୁ। ଏଇ ଯୋଉ ଗରମରେ
ଆଁ ତାପରେ? ତାପରେ ଆସିକି
ଥିଲେ ଆଉ
ଆସିକି ତେଏଁ କଣ ପ୍ରସାଦ ଫସାଦ ସେଠି ପାଇଲ
ହଁ ପ୍ରସାଦ ହଁ। ପ୍ରସାଦ ସୁବିଧା ଥିଲେ କଣ ହବ? ମାଙ୍କଡ ତ ପତର ସହ ଧରିକି ପଳଉଛନ୍ତି ଆଉ। ଛଡେଇ ନେଇଯାଉଛନ୍ତି।
ଅ ହୋ ତାଙ୍କୁ ଆଉ ଭୋକ ଲାଗୁନି ନା? ସିଏ ଆଉ ଖାଇବେ ନା ଆଉ।
ହଁ ଆମେ ସେଠି କଦଳୀ କିଣିଲୁ, ସେ ମାଙ୍କଡ ନେଇଗଲେ କଦଳୀ ଦିଆଲୁ। ଆଉ ତ ଧରିକି ଗୋଟେ ଝିଅଟେ ମନିପର୍ସଟା ତାର ନେଇ ପଳେଇଲା ମାଙ୍କଡ। ହେଁ
ଆ--ଚ୍ଛା। ତାପରେ ସେଠି ପ୍ରସାଦ କଣ ଦଉଛନ୍ତି ପ୍ରସାଦରେ?
ପ୍ରସାଦ, ଭାତ ଡାଲମା
ଆଉ କଣ?
ଆଉ ସେଇଟା ଗୋଟେ କଣ ନୂଆ ଆଇଟମଟେ ମୁଁ ଜାଣିନି।
ପଇସା ନେଉଚନ୍ତି?
ହଁ ପଇସା ନଉଚନ୍ତି।
କେତେ ନଉଚନ୍ତି?
ପଚାଶ ଟଙ୍କା।
ଭାତ ଡାଲମା ଦଉଚନ୍ତି ପଚାଶ ଟଙ୍କା ନଉଚନ୍ତି?
ହଁ ସେଠି ତ ବହୁତ ରେଟ କାହିଁକି ନା ପୁରା ଓପନ ନା। ମା
ହୁଁ ପାହାଡ଼ ଉପରେ ସେଥିପାଇଁ ଆଉ। ସେଠି ପାଖରେ ହୋଟେଲ ଫୋଟେଲ ଅଛି ନା?
ଆଁ ମାନେ ତେରଶ ବାଉନ ପାହାଚ ତଳକୁ ମାନେ ସିଆଡ଼ୁକୁ ରାସ୍ତା ଆଡ଼େ ଅଛି। ହୋଟେଲ, ହୋଟେଲ ବି ସେଠି ବି ସୁବିଧା ନାହିଁ।
ହୁଁ
ସେଇଠି ଯାହା ପ୍ରସାଦ ଟିକେ, ସିଏ ଫେରେ ଟିକେ ଟିକେ।
ହୁଁ
ଏଇଥିରେ ଯାହା ନେବେ ଆଉ ତୁ ତ ପ୍ରସାଦ ପାଇବୁ କାହିଁକି ନା ଏତେ ବାଟ ଚଢ଼ିକି ଯାଇକି ଆସିଲା ବେଳକୁ ଯାହା ହେଲେ ଖାଇବାକୁ ପଡ଼ିବ କି ନାହିଁ?
ହଁ ସେ ବାଟରେ ତ ସବୁ କାକୁଡି ଫାକୁଡି ବୋଧେ ବିକ୍ରି କରୁ
ହଁ ବା ଟରେ ଦିଇଟା ତିନିଟା ଦୋକାନ ଅଛି ତେରଶ ବାଉନ ପାହାଚ ଭିତରେ। ତିନିଟା ଅଛି। ସେଇଠି ଯାହା ଥଣ୍ଡା ମଣ୍ଡା ଇଏ ସବୁ ଥି ଅଛି।
ଉଁ ହୁଁ ଅଁ ତା ସେଠୁ ବୁଲାବୁଲି କରିକି ଆସିଲ ଆଉ।
ବୁଲାବୁଲି କରିକି ଆସିଲା ଆଳକୁ ରାତି ଆଉ।
ଆଚ୍ଛା ଆଚ୍ଛା। ଆଉ କୁଆଡ଼େ ଯାଇଥିଲ ନା ସେଉଠୁ ବୁଲାବୁଲି କରି ପଳେଇ ଆଇଲ?
ସେଇ ମହାବିନାୟକ କପିଳାସ। ଆଉ କୁଆଡ଼େ ଯିବା ହେଇନି।
ଆ--ଚ୍ଛା ତାହେନେ ମୁଁ ଭାବୁଥିଲି ତ ଦେ ଯିବା ଦେଖିଆ। ଯେତବେଳେ ବାବା ଡାକିବେ ଯିବା ଆଉ।
ହଁ ସେଠି ବି କପିଳାସ ପାଖରେ ଗୋଟେ ବହୁତ ବଡ ଗାର୍ଡେନଟେ ଅଛି। ମାନେ ସବୁ ଆସନ୍ତି ହଁ ମାନେ ସବୁ ଫ ମଟ ଉଠେଇବା ପାଇଁ ଆସନ୍ତି ପାର୍କ ପୁଣିଆ ଆଉ।
ହଁ ପିଲା ପିଲେ ଖେଳଥିବ ବ
ହଁ ଖେଳୁଥିବେ ସ୍କୁଲ ସେଠି ଗୋଟେ ଅଛି ବହୁତ ବଡ ସ୍କୁଲଟି।
ହ।
ପୁରା କ୍ଲାସ୍ ୱନ୍ରୁ ଟେନ୍ ଆଉ।
ଆଚ୍ଛା। ନା ଆମେ ଟିକେ ଭାବିଥିଲୁ ଯା ଯିବୁ ବୋଲି ତ ସେଇ ଲାଇ ଟିକେ ପଚାରୁଥୁନି କଣ କେମିତି
ଓହୋ ତମେ କୋଉଦିନ ଯିବ?
ଯିବା ଆଉ ଦେଖିବା କେତେବେଳେ ପଇସା ପତ୍ର ଟିକେ ଇଏଲା ଆଉ ତୁମ କାରରେ ଯାଇଥିଲ ନା?
ହଁ।
କାରରେ କେତେ କଣ ପଇସା ଲାଗିଲା?
କାରରେ ସିଏ ପାଞ୍ଚ ହଜାର ଟଙ୍କା ନେଲେ ନା କଣ? କି କଣ କେତେ କଣ ନେଲେ ମୁଁ ଆଉ ଜାଣିନି ବାବା ଦେଇଥିବେ ଆଉ।
ଓହୋ ଦିଟା ଜାଗା ବୁିଲିଲ?
ହଁ।
ଓ କିଲୋମିଟର ଅନୁସାରେ ପଇସା ନେଲେ ନା
କିଲୋମିଟର ଅନୁସାରେ ପଇସା ନେଲେ।
ଉ ହୁଁ କିଲୋମିଟର ଅନୁସାରେ ନାଇଁ କି?
ହଁ।
ଆଚ୍ଛା। ହୁଁ ତାହେଲେ ଦେଖିବା ଆଉ? ଦେଖିବା କେବେ ଗୋଟେ ପ୍ଲାନିଂ କରିବା ଯିବା ଆଉ?
ହଁ। ଆଉ ଏବେ କଣ କରୁଛ?
ମୁଁ ମୁଁ ଏ ବସିଛି ଏବେ।
ଓହୋ।
ସନ୍ଧ୍ୟା ଆଳତି ହେବ ବସିଛି ଆଉ।
ଓହୋ ଓହୋ। ଆଉ କଣ ଖାଇଥିଲ?
ସକାଳେ ତ ଆଜି ଟିକେ ବାହାରେ ଖିଆ ହେଇଥିଲା ଜଳଖିଆ ବଳକିଆ। ଆଉ ଗାଧୁଆଡେ ଗ ଗୋଟେ ଗାଁରେ ଗୋଟେ ଜଣଙ୍କର ଛାତ ପଡ଼ୁଥିଲା ଡାକିଥିଲେ ସେଠି ଯାଇଥିଲୁ। ଭାତ ଚିକେନ୍। ଆଉ ମିକ୍ସଚର୍ ରସା ଖଟା ହେ ଖାଇବାକୁ
ଆଉ ବଢିଆ ହେଲା ଆଉ କଣ ଆଜି?
ହଁ ଆଜି ସେ ବାର ଥିଲା ତ ଆଉ ସେ ଆଉ ତାଙ୍କର ଛାତ ପଡୁଥିଲା। ଘର ପାଖ ତ ଡାକିଲେ ଆଉ ଆଉ ତମର ଆଜି କଣ ଖିଆପ
ଆମର ଭାତ, ଭେଣ୍ଡିଆଳୁ ତରକାରୀ। ଆଉ ଆଳୁ ଚଖା ହେଇଥିଲା ବଢିଚୁରା ଆଉ ଗାଧୁଆ ବେଳେ ସକାଳ ରୁଟି, ଭଜା।
ଓହୋ। ହଁ ଆଉ ତାନଲେ ବୁଲିକି ପଳେଇଆ ଆଇଲ ନା।
ହଁ ତ ଆଉ।
ହୋଊ
ନୂଆ ନୂଆ ଜାଗା ଯିବା ଆଉ। ବୁଲିବା ଟିକେ ଜାଣିବା।
ହୁଁ ଟିକେ ଜାଗା ଟିକେ ବୁଲେ ଦେଖେ ଟିକେ। ଭଲ ଲାଗିବ ନା ଆଉଟେ ଯିବନ ଆଉ କେତେ ଦିନି ଆଉ।
ସେଇଆ ଜୀବନ ରହିିକି ଆଉ କଣ ଜୀବନ ମୂଲ୍ୟ ଆଉ କିଛି ନହିଁ। କେତେବେଳେ କଣ ହବ କହିହବ ନାହିଁ ତେଣୁକରି ଟିକେ- - ସବୁଆଡ଼େ ବୁଲିବା।
ହୁଁ ତାପରେ ଆସିଲା ବେଳକୁ କୋଉଠି ଖାଇକି - -
ଆସିଲା ବେଳକୁ ନାଇଁ ଘରେ ଆସି ଖାଇଲୁ ଆଉ ଖାଇବାର ନାଇଁ।
ପଇସା ଖର୍ଚ୍ଚ ହେଇଜିବ ବୋଲି ନା କଣ?
ନାଇଁ ଆ ହୋଟେଲ ଆଉ ସୁବିଧା ମିଳିଲଣିି ସେଇଠି ଯାହା ଖାଇଥିଲୁ। ତାପରେ ଘରେ।
ଆ ଚଣ୍ଡିଖଲରେ ଭଲ ଭଲ ହୋଟେଲ ଅଛି।
ଆଉ ମାନେ ଖାଇଲୁନି କାହିଁକି ନା ସଆାର ଆଉ ଗୋଟେ ଯିବାର ଥିଲା ସେ କାର ର- - କୁଆଡେ ସେଥିଲାଗି ସିଏ ବି ତର ତଡ଼ ହଉଥିଲେ ଆଉ ଆମେ ଆଉ ଖାଇବୁ କଣ।
ଓହୋ
ହ
ଆଚ୍ଛା ଆଉ ଗଲାବେଳେ ଛତିଆ ଫତିଆ ହେଇକି ଯାଇଥିଲ ନା ସିଧା ଯାଇଥିଲ।
ନାଇଁ ଗଲାବେଳେ ଛତିଆ ସେଇ ବାଟେ ଗଲୁ ହେଲେ ଛତିଆ ଭିତରକୁ ଯାଇନୁ - - ଛତିଆ ସେଇ ବାଟରେ ଗଲୁ ଟିକେ ଦେଖିଦେଲୁ ଆଉ କଁ।
ହଁ ନେତ ଦର୍ଶନ ଖାଲି କରିକି ଯାଇଥିବ ଆଉ ହଁ। ଯାହଉ ମୁଁ ବା ଯାଇଥିଲି ଛତିଆ।
ଓହୋ କେବେ ଯାଇଥିଲ?
ମୁଁ ଏଇ ଯାଇଥିନି ଏଇ ଦି ଚାର ଦିନ ତଳେ।
ଓହୋ ଭଲ ଆଉ ବୁଲି ଆସିଲ ଆଉ।
ହଁ ଛତିଆ ଯଇଥିଲି ଟିକେ ମ- - ଜଗା କାଳିଆଙ୍କୁ ଦର୍ଶନ କଲି।
ହଁ
ସୂର୍ଯ୍ୟବେଦୀ ଟିକେ ଦେଖିଲି।
ଓହୋ
ହଁ ଆଉ ବୁଲାବୁଲି ଟିକେ ହେଲା। ଛତିଆପୁରା ମାନେ ପିସଫୁଲ ଶାନ୍ତିପୂର୍ଣ୍ଣ ଜାଗା ଗୋଟେ। ଯିବ ଆରାମରେ ବସି - - ଆସିବ ପ୍ରଭୁଙ୍କ ବାବାଙ୍କର ଖାଇବ ପ୍ରସାଦ ପାଇବ ଭୋଗ ନେଇକି ଆସି
ସେଠି ବା ବଟବୃକ୍ଷ ଅଛି ନା କଣ?
ବଟ ବୃକ୍ଷ ଅଛି କଳ୍ପ ବଟ ଅଛି ଆଉ ଆମର ସା ତଣ ଯୋଉ ଆମର ଇଏ ପଞ୍ଚୁ ପାଣ୍ଡବଙ୍ଗ ଅଛନ୍ତି ଆଉ ସାତ ସପତ ଋଷି ଅଛନ୍ତି। ସବୁ ଅଛନ୍ତି। ଆଉ ଆମର ମନ୍ଦିର ଚାରିିକରରେ ସବୁ- - ଦେବତା ଦେବୀଙ୍କର ସବୁ ମୂର୍ତ୍ତି ସବୁ ତିଆରି କରାହେଇଛି ସବୁ ପଥର ଖୋଦିତ ସବୁ ପଥରରେ ତିଆରି ହେଇଚି।
ଓହୋ
ହୁଁ ଭଲ ଭଲ ସବୁ କରାହେଇଚି ଭଲ ନିଖୁଣ କଳା କୃତି ସବୁ କରାହେଇଚି ଭଲ ଜାଗା।
ଓହୋ ମୁଁ ଛତିଆ ଯାଇ ନାହିଁ।
ନାଁ ଟିକେ ଛତିଆ ଆଡେ ବୁଲି ଆସ୍ ଆସିବ ନାଆଉ ଯେତେ ହେଲେ କଳା କଳେବର କହ୍ନେଇ ସିଏ। ତାଙ୍କୁ ଟିକେ ଦେଖିବ ନା ଆଉ।
ହଁ ଯିବା ଆଉ।
ସେଠିକି ପୁରା।